ହ୍ୟାଲୋ।
ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଥିଲେ?
ନା ଏଠି ବାହାରେ ବସିକି ପବନ ଖାଉଥିଲି। ଭଲ ପବନ ଦଉଛି ମେଘ ପାଗୁଡା ହେଇଛି ଖରା ଟିକେ ଟିକେ କରିଛି।
ଆଚ୍ଛା।
ଆପଣ?
ମୁଁ ଟିକେଇ ଗଡୁଥିଲି ଆଉ କଣ କରିବି। ଆଉ ଏମତି।
ଓ ଆଉ ଖାନା ପିନା ହେଇଯାଇଛି।
ହଁ ଖାଇବା ପିଇବା ସବୁ ହେଇଯାଇଛି ଯେହେତୁ ବର୍ଷା ପାଗ ଅଛି ଆଉ କଣ କରିବା ଏଇ ଟିକେ
ଅ ବି ତ ବାହାର କୁ ବାହାରି ହବନି।
ହଁ ଟିକେ ଭଲ ଲାଗୁଛି ଟିକେ ଶୋଇବା ପାଇଁ ଟିକେ ଅଳସୁଆ ହେଇକି ଟିକେ ଗଡିକି ରହୁଛୁ ଆମେ ଆଉ
ୁଜରେ ବି ଦେଖୁଥିବେ କେତେ କଣ ମାନେ ବନ୍ୟା ହେଇଯାଇଛି ଲୋକ ଭାସି ଯାଇଛନ୍ତି। ଗାଈ ଗୋରୁୀ ସବୁ ଭାସେଇଛନ୍ତି।
ବର୍ଷା ଦିନ ହେଲା ମାନେ ଟିକେ ସେଇ ନିୁଜ ଗୁଡାକ ହିଁ ଦେଖଉଛି ଆଗେ କାହିଁକି ନା ଉ ହୁ ଏଇ ଯୋଉ ସବୁ ବର୍ଷା ପାଗରେ ସବୁ ଯୋଉ ରହୁଛି। ପାଣି ନାଳ ଖୋଲା ରହୁଛି ସେଇଆ ଟିକେ
ସେ ବର୍ଷା ପାଣି ଉଠିଗଲେ ମାନେ ଜଣା ପଡୁନି ଲୋକମାନେ ଗଳି ହଉଛନ୍ତି।
ହଁ।
ହଁ ଆଉ କଣ କୁହନ୍ତୁ?
ଆଉ ଆଚ୍ଛା ମୁଁ ଗୋଟେ ଗପ କହିବି?
ଆଜ୍ଞା ଆଜ୍ଞା କୁହନ୍ତୁ ଟିକେ ଛୋଟିଏ ଗପ କହିବେ।
ଆଜ୍ଞା ଆଜ୍ଞା ଆଜ୍ଞା ଅ- କାଉ ଆଉ ସାପ କଥା ମୁଁ ଆପଣଙ୍କୁ ଗୋଟେ କହୁଛି ଆଁ।
ଆଜ୍ଞା କୁହନ୍ତୁ।
ଅ ଦିନେ କଣ ହେଇଛି ଗୋଟେ ଜଙ୍ଗଲରେ ଜଙ୍ଗଲରେ ତ ବହୁତ ସାରା ପଶୁ ପକ୍ଷୀ ରୁହନ୍ତି। ତ କାଉ ଆଉ ସା ସାପଙ୍କର ଗୋଟେ-ଦୋସ୍ତି ହେଇଥିଲା।
ହଁ।
କାଉ ଆଉ ସାପଙ୍କର କଣ କେବେ ଦୋସ୍ତି ହେଇପାରିବ? ହେଲେ ବି ତାଙ୍କର ଗୋଟେ ଦୋସ୍ତି ହେଇଥିଲା। ଆ ତ କାଉଟିଆ ହଁ ଟିକେ ଶୁଣିବାକୁ ଅଜିବ ଲାଗୁ ଚିନା? ଆଜ୍ଞା ତ କଣ ହେଇଛି ନା କାଉଟିଏ ଆକାଶରେ ଉଡି ଉଡି ବୁଲୁଥିଲା। ତୁ ବୁଲୁ ବୁଲୁ ତାକୁ ବହୁତ ଜୋର ସେ ଭୋକ ଲାଗିଲା। ସେ କଣ ଖାଇ ବ ବୋଲି ଖୋଜି ବୁଲିଲା। ଆକାଶରେ ଉଡି ଉଡି ଦେଖୁଛି ସେ କୋଉଠି କଣ ଖାଇବା ପଡିଛି ଦେଖିକି ତଳକୁ ଆସିଲେ ସେ ଖାଇବ। ଦେଖିଲା ଗୋଟେ ସାପ ଟା ଶୋଇଚି। ଅ ସେ ଭାବ ପିଲା କୁଦେଖ ଚାଲ ଯିବା କଣ କରୁଛି ଦେଖିବା। ତାକୁ ଜଣା ପଡୁଥିଲା ଉ ଉପରୁ ଯେ ଆଉ ରୋଗିଣା ହେଇକି ବୋଧେ ସେ ପଡି ରହିଛି। ଆଉ ତା ସାପଟାର ତ ପଡିକି ରହିଛି ତାର ବୋଧ ଅଳ ଅଳ୍ପ ଦିନରେ ସେ ମରିଯିବ, ଆଉ ମରିବା ପୂର୍ବରୁ ତାକୁ ଖାଇଦେଲେ କାମ ସରିବ। ଆଉ କାହିଁ କଷ୍ଟ ପାଇକି ସେ ମରିବ। କଷ୍ଟ ପାଇକି କାହିଁକି ସେ ମରିବ ଆଉ। ଆମ ମୁଁ ତାକୁ ଖୁମ୍ପି ଖୁମ୍ପି ବଞ୍ଚେଥିବା ଅବସ୍ଥାରେ ଖୁମ୍ବି ଖୁମ୍ବି ତାକୁ ଖାଇଦେବି ମତେ ବି ମଜା ଲାଗିବ ସ୍ଵାଦିଷ୍ଟ ଲାଗିବ। ଆଉ ତାର ଆୟୁଷ ସରିଯିବ। କିନ୍ତୁ? ଆଜ୍ଞା। ତ ସିଏ କଣ ହେଇଛି ଯେତେବେଳେ ତଳକୁ ଆସିଲା ଦେଖିଲା ବେଳକୁ ସାପଟି ବଞ୍ଚିଛି। ତା ତା କୁ ତାପରେ ଅ ଫୁ ତା ଥଣ୍ଟରେ ଖୁମ୍ପିବାକୁ ଲାଗିଲା। ଦେଖିଲା ବେଳକୁ ସାପଟି ପୁରା ଉଠିକିନା ଫଣା ଟେକିକି ରହିଲା ଉପରକୁ।
ହଁ।
କହିଲା ଆରେ ତୁ କଣ ଆସିକି ମତେ ଖୁମ୍ପୁଛୁ, ତୁ କଣ ଜାଣିନୁ ମୁଁ କେତେ ବିଷଧର ସର୍ପ ସିଏ କହିଲା ଆଉ ତୁ ତ ଏଇଠି ପଡିକି ରହିଛୁ ମତେ ଲାଗିଲ ହଁ କାଉ କହିଲା। ପକୁ ତୁ ତ ଏଇଠି ମଲାଙ୍କ ଭଳିଆ ପଡିକି ରହିଛୁ। ମୁଁ ଭାବିଲି ତୁ ବୋଧେ ମରିଯିବୁ। ସେଇଥିପାଇଁ ମୁଁ ତତେ ମୋ ଭୋଜନ ରୂପରେ ଗ୍ରହଣ କରିବା ପାଇଁ ଆସିଚି। ସାପଟି କହିଲା ଆରେ ନାଇଁ ରେ ବହୁତ ଥଣ୍ଡା ହଉଛି ତ, ସେଇଥିପାଇଁ ମୁଁ ଟିକେ ଜାକିଜୁକି ହେଇକି ଶୋଇ ଚିନା, ଆଉ ତୁ କଣ ମତେ ରୋଗିଣା ବୋଲି ଭାବିଦେଲୁ କି ମୂର୍ଖ କାଉ ଏମିତି ତାକୁ କହିଲା। ତାପରେ କାଉ ସାପ ସାପ ଟିକୁ ଖାଇବ ବୋଲି ତା ଥଣ୍ଟରେ ତାକୁ ଜୋର କରିକି ଧରିଲା। କାଉ ବୁଝିପାରିଲାନ ନାଇଁ ଯେ ଏ ସାପଟି କାଉ ପାଟିରୁ ଖସି ଯିବାକୁ ଚାହୁଁଛି। କେତେ ସମୟ ପର୍ଯ୍ୟନ୍ତ ସେମାନେ ଟାଣ ଓଟରା ହେଲେ ଯେ ସିଏ କହୁଛି ତୁ ମତେ ଛାଡ ଇଏ କହୁଛି ମୁଁ ତତେ ଖାଇବି। ତ କେତେ ସମୟ ପରେ ଟଣା ଅଟରା ହେଲା ପରେ ସାପଟି କାଉକୁ ଫଣା ଉଠାଇ ଦର୍ଶନ କରିବାକୁ ଲାଗିଲା। କାଉ ବିଚରା ସାପ ଦଂଶନରେ ତଳେ ପଡିଗଲା। କାଉ ତାପରେ ଭୟରେ ରାଗିଗଲା। ସେ ଭାବିଲା ମତେ ତ ଇଏ ଦଂଶନ କରିଦେଇଛି ମୁଁ ଆଉ ମରିଯିବି କି! ଆଉ ସାପ କ ତାର ସବୁ ଜୋର ଆଘାତ ଲଗେଇକି ଜୋର ଲଗେଇକି ତା ଥଣ୍ଟରେ ଖୁମ୍ପିବାକୁ ଲାଗିଲା କ ସେ ଭାବିଲା ଯେହେତୁ ସାପଟି ମତେ ଦଂଶନ କରିଦେଇଛି। ମୁଁ ତ ମରିବି ମୁଁ କାଇହିଁ ତାକୁ ଛାଡିବି ତା ମୁଣ୍ଡକୁ ଧରି ଖୁମ୍ପିବାକୁ ଲାଗିଲା। କାଉ ତାର ଥଣ୍ଟ ଯେ ସାପକୁ ଖଣ୍ଡ ଖଣ୍ଡ କରିକି ଚିରି ପକେଇଲା। ଆଉ ନିଜେ ମଧ୍ୟ ଅଚେତ ହୋଇକି ପଡିଗଲା କାଉ ମରିଯିବାର କାରଣ ସାପ ତାକୁ କାମୁଡି ଦେଇଥିଲା ହେଲେ ଦେହରେ ବି ସେ ଚରି ଯାଇଥିଲା। କିଛି ସମୟ ପରେ କାଉଟି ମରିଗଲା। ସାପଟି ମଧ୍ୟ ଭାବି, ଭାବି କହିଲା, ସିଏ ତ ମୋ ମୁଣ୍ଡକୁ ଖୁମ୍ପି ଦେଇଛି ମୋର ଆଉ ବଞ୍ଚିବାର ଆଶା ଦେଖା ଯାଉନାହିଁ। ତ କଣ ହେଲା ନା ସାପଟି ମଧ୍ୟ ମରିଗଲା। ଏପଲି ଦି ଜଣ ଯାକ ନିଜେ କିଏ କେହି କାହାର ଖାଦ୍ୟ ଗ୍ରହଣ କରିପାରିଲେ ନାଇଁ। ସେ କାଉଟି ମଧ୍ୟ ମରିଗଲା ସାପଟି ମଧ୍ୟ ମରିଗଲା। ତ ଆମେ ଏଥିରୁ ସାର କଥାଟି କଣ ଜାଣିଲେ ଯଦି ଆମେ ଶତ୍ରୁ ପଣିଆ ଦେଖେଇବା ତାହେଲେ ଆମେ ନିଜକୁ ନିଜେ ବଳି ପକେଇଦବା। ତ କାଉ ତାର ଆଜ୍ଞା, କାଉ ତାର ଜିଦି ଛାଡିଲା ନାହିଁ କି ସାପ ପଦାର ଯଦି ଛାଡିଲା ନାହିଁ ଦି ଦି ଜଣଙ୍କୁ ଦଂଶନ କରି ମୃତ୍ୟୁ ବରଣ କଲେ।
ଆଜ୍ଞା।
ଆପଣଙ୍କୁ ଗପଟି କେମିତି ଲାଗିଲା?
ମତେ ଗପ ବହୁତ ଭଲ ଲାଗିଲା। ବହୁତ ମାନେ ବଢିଆ ଶିକ୍ଷା ଦିଗ ମାନ ଗପ ଥିଲା।
ଆଜ୍ଞା, ଆଜ୍ଞା।
ଆଜ୍ଞା, ମୁଁ ବି ଆପଣଙ୍କୁ ଗୋଟେ ଗପ କହିବାକୁ ଚାହୁଁଛି ଆକଚୁଆଲି ସେଇଟା ଆମର ମୁଁ ମୁଁ ସିବ ବିି ଏସ୍ଇ ଛାତ୍ର ତ ମୋ ବହିରେ ସେଇଟା ଥିଲା ଗପଟା।
ଆଜ୍ଞା‌।
ତ ସେ ଗପର ଗୋଟେ ରାଜାଟେ ମାନେ ଗୋଟେ ରାଜାଟେ ଥାଏ ଗୋଟେ ଦେଶର, ତ ସେଇ ହଜାର ଟା ତା ମା ପେଠରେ ଯେତେବେଳେ ଜନ୍ମ ହେଇଥିବ। ଓ ସେ ଛୁଆ ମାନେ କଥା କହିବାକୁ ଲାଗିଥିବ ଦଶ ଦିନ ମଧ୍ୟରେ ହିଁ। କଥା କହିବାକୁ ଲାଗିଥିବ। ତାର ତ ଗୋଟେ ଆଷ୍ଟ୍ରୋଲୋଜର ଥିବ ସେ ସେ ରାଜା ବିଷୟରେ ଭବିଷ୍ୟବାଣୀ କରିଥିବ। ଯେ ଏହି ରାଜା ଟା ତାର ଶହେଟା ବାଘ ମାରିଲା ପରେ ସିଏ ଶହେଟା ଶହେ ନମ୍ବର ବାଘ ଯାହାକୁ ମାରିବ ସେ ଶହେ ନମ୍ବର ବାଘ ହେଇ ରାଜାକୁ ମାରିଦବ। ତ ଏ ରାଜା ତ ଏ ରାଜା କହିବ ଯେ ଇଏ କାହାର ଏତେ ସାହସ ଅଛି ମତେ ମାରିପାରିବ ତ ସେ ଏମିତି ଦମ୍ଭ ଦେଖିଇକି ତାର ଛୋଟବେଳୁ ସେ ତାର ଇଂଲିଶ ମାନେ ତାକୁ ଟିକେ ଇଂଲିଶ ମାନେ ଇଂରାଜୀ ଦେଶ ବେଶୀ ପସନ୍ଦ। ତ ସେ ଛୋଟବେେଳୁ ଇଂରାଜୀ ଗାଈର କ୍ଷୀର, ଇଂରାଜୀ ଫିଲ୍ମ। ଇଂରାଜୀ ପୁସ୍ତକ ଏଇ ସବୁ ପଢୁଥିବ। ତ ତ ତାପରେ ସିଏ ମାନେ ସେମିତି ହେଇକି ତାପରେ ଦିନେ ଭାବିବ। ମୋର ତ ଭବିଷ୍ୟବାଣୀ ହେଇଥିଲା ବାଘ ମାରିବ ବୋଲି ମତେ ମୁଁ ଶହେଟା ଆଗ ବାଘ ମାରିବି ତାପରେ ସେମାନଙ୍କୁ ଦେଖିବି ତାଙ୍କର ଭବିଷ୍ୟବାଣୀ ଭୁଲ ବୋଲି। ତ ସେ ଏମିତି ସବୁ ବାଘ ତ ସେମିତି ସବୁ ବାଘ ମାରି ମାରି ମାରି ମାରି ଚାଲିବ। ତ ତାପରେ ସେ ବାଘ ମାରି ମାରି ମାରି ମାରି ମାନେ ତାଙ୍କ ରାଜ୍ୟର ଯେତେ ବାଘ ଥିବେ ସବୁ ସରିଯିବେ। ତ
ଆଚ୍ଛା।
ଆଜ୍ଞା। ତାପରେ ତାପ ର ମାନେ ମାଠୁ ସରିଯିବେ ତ ସେଇଠୁ ଆଉ ଗୋଟେ ରାଜ୍ୟର ବାଘ ବାଘକୁ ମାନେ ଆଉ ଗୋଟେ ରାଜ୍ୟର ବାଘକୁ ମାନେ ମାରିବା ପାଇଁ ଚେଷ୍ଟା କରିବା ଚେଷ୍ଟା କରିବ ତ ସେ ତାଙ୍କ ମନ୍ତ୍ରୀ କହିବ ଯେ ଆଉ ଗୋଟେ ରାଜ୍ୟର ବିବାହ ପ୍ରସ୍ତାବ ଆଣ ଯେମିତି କି ତାଙ୍କ ରାଜ୍ୟରେ ଭଲ ମାତ୍ରାରେ ବା ବାଘ ଦେବେ। ତ ମୁଁ ତାଙ୍କୁ ମାରି ପାରିବି ତ ସେମିତି ତାଙ୍କ ମନ୍ତ୍ରୀ ଗଲା ଖୋଜୁ ଖୋଜୁ ଖୋଜୁ କଉଠି ଗୋଟେ କ କନ୍ୟାଙ୍କ ସହିତ ବିବାହ କରିଲେ ରାଜା। ତ ତାପରେ ସିଏ ସେ ତାଙ୍କ ଶଶୁର ସହିତ କଥା ହେଲେ କି ମତେ ତମ ରାଜ୍ୟର ବାଘ ମାରି ଅଛି ତ ତାଙ୍କ ଶ୍ୱଶୁର ବି କହିଦେଲେ। ସେଠୁ ଚାଛି ମାରି ମାରୁ ମାରି ମାରୁ ପାଖରୁ ମାରିଥାନ୍ତା କିନ୍ତୁ ମାରି ପାରନି କାହିଁକିନା ସେ ଲଗେଇଲେ ତ ସେଟାଚୁ ଗୁଳିର ସାଉଣ୍ଡ ବି ମାନେ ତାଙ୍କ ଅ ସେନାପତି ମନ୍ତ୍ରୀ ମାନେ ଡରିଗଲେ ଯେ ଆମେ ଯଦି ଯାଇକି ରାଜାଙ୍କୁ କହିବୁ। ଯେ ଏମିତି ହେଇଛି ଯେ ସେ ବାଘ ମରିନି ତ ସେ ମାନେ ରାଜା ତାଙ୍କୁ ଗାଳି କରିବେ। ତ ସେଇ ଭୟରେ ଏମାନେ ତାଙ୍କୁ ରାଜା ଏଇ ଯୋଉ ସେନାପତି ଆଉ ମନ୍ତ୍ରୀ ମାନେ ତାଙ୍କୁ ଯାଇକି ମାରିଦେଲେ। ଆଉ ରାଜା କହିଥିଲେ। ଆଗେ ବାଘ ମରିଯାଇଛି ତ ଦିନେ ଏମିତି କଣ ହେଲା ତାଙ୍କର କିଛି ଯୋ ଗଲା ପରେ ତାଙ୍କ ତାଙ୍କର ଜନ୍ମଦିନ ଆସିଲା ତାଙ୍କ ଝିଅଙ୍କର।
ଆଚ୍ଛା।
ତ ସେ ତାଙ୍କର ମାନେ ଗଲେ ସହରକୁୁ ଗଲେ ତା ଘ ବୁଲ ବୁଲ ସେ ଦେଖିଲେ କି ସେ ଆଜ୍ଞା ତ ସେ ସେଇଠୁ ବୁଲିବାକୁ ଗଲେ ଆଉ ଦେଖିଲେ କି ଯେ ଦେଖିଲେ ଯେ ସେଠି ଗୋଟେ କାଠ ମିସ୍ତ୍ରୀଙ୍କ ମାନେ ଅଛି ଘ ଦୋକାନ ଅଛି। ତ ସେଇଠି ବୁଲି ବୁଲି ସେ ଭାବିଲେ ଯେ ମୋର ଝିଅର ତ ଜନ୍ମଦିନ ଆସୁଛି ଆଗକୁ କିଛି ଗୋଟେ ଉପହାର ନେଇକି ଯିବା କଥା ମୋ ଝିଅ ପାଇଁ। ତ ଖୋଜି ଖୋଜି କିଛି ପାଇଲିନି। ଲାଷ୍ଟ କୁ ଦେଖିଲେ ଗୋଟେ କାଠର ବାଘର ଗୋଟେ ହେଇଥିଲା ତ ସେ ଏମିତି ଧରି ସେ ବାଘର କାଠର ବାଘକୁ ଧରିବାକୁ ଗଲା ବେଳକୁ ସେଇଟା ତାଙ୍କର ଗୋଡ ଉପରେ ପଡିଗଲା ତ ସେ ତାଙ୍କର ଗୋଟେ କଣ୍ଟାଟେ ଥିଲା। ଯାହା ଦ୍ଵାରା କି ମାନେ ଏମିତି ତାଙ୍କ ଗୋଡରେ ଗଳି ଗଲା। ତ କିଛି ହେଲାନି ସେ ତାପରେ ଗଲେ ହସ୍ପିଟାଲ ଗଲେ ସେଠି ସବୁ ଠିକ ତାକୁ ମେଡିସିନ ଲଗେଇ ଆସିଲେ ସେଠୁ କିଛି
ଆଚ୍ଛା।
ଗଲା ପରେ ତ ଏହା ମନ୍ତ୍ରୀ ସେନାପତି ଏମାନେ ସବୁ ଚିନ୍ତିତ ହେଇଗଲେ ଯେ ଆମ ରାଜା କିଛି ନ ହେଇଯାଉ ତ ସେଇଠୁ ସେ ଆହୁରି କିଛି ଦିନ ଗଲା ଗଲା ଗଲା ତା ତାପରେ ସେ ମରିଗଲେ ରାଜା ତ ଏଠୁ ତାପରେ ମାନେ ରାଜ୍ୟ ବାସୀ ମାନେ କହିଲେ ଯେ ଏମିତି ସେ ଶହେ ନମ୍ବର ବାଘଟା ସେ ତାର ବଦଳା ପୁରା ନେଇଗଲା। ଆଉ ରାଜା ବି ମରିଗଲା ତ ଭବିଷ୍ୟବାଣୀ ଟା ସତ ହେଇଗଲା। ଏନ୍ତା ଥିଲା ସେ କାହାଣୀଟା ଆଜ୍ଞା।
ଆଛା ମତେ କାହାଣୀ ଟା ବହୁତ ଭଲ ଲାଗିଲା କିନ୍ତୁ ଅ କହିବେ ଟିକେ ମୁଁ କିଛି ମାନେ ଜାଣିପାରିଲିଣିି ଯେ ଆମେ ସେଥିରୁ କଣ ଶିଖିବା।
ଏଥିରୁ ଶିକ୍ଷା ପାଇଁ ଏମିତି କିଛି ନାହିଁ ମାନେ ଛୋଟ ପିଲାଙ୍କ ପାଇଁ ଏମିତି କାହାଣୀ ଥିଲା ହ୍ୟାଲୋ।
ଠିକ ଅଛି ଠିକ ଅଛି ଆଚ୍ଛା ମୋର ଟିକେ ମୋର ଟିକେ ଟିକେ ଅ କାମ ଆସିଯାଇଛି ମୁଁ ଆପଣଙ୍କ ସହିତ ପରେ ସଂଯୋଗ କରୁଛି।
ଆଜ୍ଞା ଆଜ୍ଞ ନିଶ୍ଚୟ ନିଶ୍ଚୟ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା।